ଉଁ, ହୁଁ। ସିଟି ପକେଇଚ?
ହଁ।
ହଁ, ମୁଁ ତ ଭାବିଥିଲି ପକେୟ ବଲି ଆଉ ପକେଇଲାନି।
ଦନୁ ଅ ପକେଇ ଥିଲେ ବି ଯଦି ହେଇଥାନ୍ତା, ତାହେଲେ ପିଜି ଟା ସ୍କିପ୍ କରିଥାନ୍ତ ନହେଲେ।
ନା, ନା, ହଉଚି ଦିଟା ଯାକ।
ଦିଇଟା ଆଙ୍କ ହଉଚି ଏକା ଥରେ।
ଗୋଟେ ଝିଅ ଟେ କରୁଚି ଏଁତି। ଝିଅ ଟେ କରୁଚି ହିଁତି।
ଏଟା ଡିଷ୍ଟାନ୍ସ ବୋଲି ହେଇଥାନ୍ତା ବଧେ ଆଉ।
ଏ ଡିଷ୍ଟାନ୍ସରେ ହେଲେ ଏକ୍ଜାମ୍ ଦବା ପାଇଁ ଆସୁଛନ୍ତି ତ ଏଇଟା ଚଳିବ।
ସେମତି ଆଉ।
ସେ ଝିଅଡା ଗୋଡି କେଉଁଝର ନା ଫୁଲବାଣୀ ମୋର ମନେ ପଡୁନି, ମୋର କହିଥିଲା, ଦିନ ସେ କରୁଛି ସିଟିି ଏପଟେ ପିଜିି ବି କରୁଚି।
ପିଜୁଳି ଚାଁଞ୍ଚ।
ହଁ, ପିଜି ଡିଷ୍ଟାନ୍ସରେ କରୁଚି। ଆମ ଗେ ଆମ ଇଏରେ ତ ଏଠେ ଗେ ଏକ୍ଜାମ୍ ଦଉଥିଲା ଆଉ। ସେ ସେଇ ଖଣ୍ଡ ପଡା ଲାଇନ୍ ର ଗୋଟେ ଝିଅ ଟେ।
ଏଇଟା କଣ ଫାଷ୍ଟ୍ ଟା ସଇଲା ନା, ସେକେଣ୍ଡ ଟା?
ମାନେ, ମୋର ଫାଷ୍ଟ ସେମିଷ୍ଟାର ସରିଛି।
ହଁ ତିନଟା। ଆମେ କହିଲୁ, ବର୍ଷ କୁ ଦିଟା ତିନଟା ସେମିଷ୍ଟାର।
ପାଞ୍ଚ ଟାରୁ ଗୋଟେ ସରିଛି ଆଉ।
ହୁଁ, ଫାଷ୍ଟ୍ ଇୟର ର ଗୋଟେ ସେମିଷ୍ଟାର ସରିଚି। ଆହୁରି ଗୋଟେ ଅଛି। ଆଉ ସେକେଣ୍ଡ ଇୟର ଏମିଦି ଦିଟା ଆଉ। ଆମେ ଭାବୁଥିଲୁ ବର୍ଷକୁ ଗୋଟେ ହବ ବୋଲି, କାହିଁକି ନା ଆମେ ଜୁଲାଇ ମାସରେ ଆଡ୍ ମିସନ୍ କରିଥିଲୁ ଏଇଠି ଜୁଲାଇ କୁ ବର୍ଷେ ହେଲାଣି।
ସମସ୍ତଙ୍କର ବି ଗୋଟେ ହେଇଚି ସେମିଷ୍ଟାର।
ହୁଁ, ମାତ୍ର ଗୋଟେ ସେମିଷ୍ଟାର ହେଇଚି।
ଆଉ, ତାହେଲେ ଆଉ ବର୍ଷ କରେ ଆଉ ତିନିଟା କେମିତି କରିବ?
କେ ଜାଣି କଣ, ମୁଁ ବୁଝିପାରୁନି ତାଙ୍କ କଥା। କାହିଁକିନା ଆମେ ଜୁଲାଇ ରେ ଆଡ୍ ମିସନ୍ କରିଥିଲୁ ଜୁଲାଇ କୁ ଜୁଲାଇ ଏଢ଼ି ବର୍ଷେ ହେଲାଣି। ଏତଅଳୁ ସରିଯିବା କଥା ଫା-ଫାଷ୍ଟ ଇୟର ଟା।
କୋଉଠିକି ତମ କଲେଜ ଟା କଉଠି ହେଇଯିବ, ସମ୍ବଲପୁର ନା କଣ?
ସମ୍ବଲପୁର ୟୁନିଭର୍ସିଟି ଆମେ ଏକ୍ଜାମ ଦଉ।
ମୋ ନାନୀ ତ ଦଉଛି ତାର, ଏ ଇଗ୍ନୌ ରେ ସେ ଦଉଛି-ଇ ତା କଲେଜ ହଉଛି କେନ୍ଦ୍ରାପଡାରେ।
ହୁଁ।
ଏକ୍ଜାମ ଦଉଛି, ଅଟୋନମସ୍ ରେ।
ଅ ହ!
ମୋର ବି ହେଇଯାଆନ୍ତା ହେଲେ କରନ୍ତି।
ଇଗ୍ନୋ ଟା ଆଉ ଏଇଟା ଅଲଗା ନା! ଉପନ ୟୁନିଭର୍ସିଟି-ଇଁ
ମୋର ଯଦି ବିଇଡି ହବ ତାଲେ ଏଯଉ ପଚାଶ ପଞ୍ଚାବନରେ ଯଦି ହବ ବୋଲେ ତାହେଲେ ଏଇ ଯୋଉ ହରିଆଣା ଛତିଶଗଡ ଏଇପଟ ହବ।
ଅ ହ। ସେ ସୋନୁ ସାର୍ କ ସେ ସାଟ ଦେଇଛନ୍ତି ଦି ଜଣ ଆଗ ଦେଇଥିଲେ ବି ଏଡ ଏଗ୍ଜାମ।
ବିଡି ଏକ୍ଜାମ।
ହଁ ବିଇଡି ଦେଇଥିଲେ।
ହଁ ଯଦି ବିଇଡି ହେଇଥାନ୍ତା ଯଦି କରିଦିଅନ୍ତି ସେ ଛତିଶଗଡ ହଉ କି ହରିଆଣା ଯଉଠି ହବ କରିଦିଅନ୍ତି।
ହଁ।
ଯୋଉଟା ହବ କରିବି ସେଇଟା ଆଉ।
ହଉ ଦେଖ।
ଯାଉଛି। କୋଉଟା?
ଗ୍ରାଜୁଏସନ୍। ଏଇ ଲାଷ୍ଟ ସେମିଷ୍ଟର ରେଜଲ୍ଟ?
ହଁ ସେଇଟା ଆସିଥିଲା ଟୋଟାଲ ସବୁ ଦି ଛଅଟାଙ୍କର ନା କଣ?
ହଁ କେତେ ଅଛି?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
ଚାରିଟା ନା ଛଅଟା?
ଛଅ ଟା।
ଚାରିଟା ବୋଧେ ଆଉ ଦିଟା ପ୍ରୋଜେକ୍ଟ ପେପର୍।
ନାଇଁ ଗୋଟେ ପ୍ରୋଜେକ୍ଟ ପେପର୍।
ଗୋଟେ ତମର?
ଓ ସିକ୍ସ ସେମିଷ୍ଟର ର? ମି ର ଗୋଟେ ପ୍ରୋଜେକ୍ଟ ତିନିଟା ପେପର। ନାଇଁ ମୁଁ ଛଅ ଟା ସେମିଷ୍ଟର କଥା କହିଲି।
କ୍ଲିଅର ଆସୁନି ଭଏସ୍।
ନାଇଁ ତମ କୋଉଟା ସବୁ ସେମିଷ୍ଟାର ନା ଗୋଟେ ସେମିଷ୍ଟର
ଗୋଟେ ଲାଷ୍ଟ ସେମିଷ୍ଟର କଥା ପଚାରୁଛି ଫାଇନାଲ୍ ସେମିଷ୍ଟର।
ଏଇଟ ପଏଣ୍ଟ ଏଇଟ ଜିରୋ ଥିଲା ନା କଣ।?
ଏଇଟି ପଏଣ୍ଟ ଏଇଟ୍ ଜିରୋ?
ହଁ।
ଟୋଟାଲ ମାର୍କ ତମର କେତେ? କେତେ ଟା ପେପ୍ ପେପର କି ଚାରଟା ନାଁ ଛ ଟା ଫାଇନାଲ? ନାଇଁ ଫାଇନାଲ୍ ଇୟର ର ଲାଷ୍ଟ ସେମିଷ୍ଟର ସିକ୍ସ ସେମିଷ୍ଟର ଟା।
। ଗୋଟେ ପ୍ରାକ୍ଟିକାଲ ପ୍ରୋଜେକ୍ଟ।
ତିନଟା ତା ହେଲେ ତିନଟାପେପର ତମେ ଦସିଲ ଆମ ବେଳେ ଦିଟା ପ୍ରୋେକ୍ଟ ଦିଟା ପ୍ରୋଜେଟ ଆଉ ଦିଟା ପେପର ପର
ନାଇଁ ଆମର ତିନିଟା ପେ ତିନିଟା ପେପର।
କେତେ ଅଛି କେତେ?
ଲାଷ୍ଟ ଟା ତ?
ହଁ।
ହେଲ ସବା ତଥିଲା ଏଇଟ ପଣ୍ଟ ଏଇଟ୍ ଜିରୋ।
ଏଇଟ୍ ପଏଣ୍ଟ ଏଇଟ୍ ଜିରୋ ୱାନ କଣ ବୁଝିପାରୁନି ତ ଏଟା।
ଆମେ ଦେଖିନୁ।
କାହିଁ ତମର ତ ଆସୁଥିବ ଇଏରେ ସେ ଯୋଉ ଅଁ ହନଲାଇନରେ ତ ଦେଖଉଥିବ।
ଅନଲାଇନ୍ ରେ ଖାଲି ଆସୁଛି ଏମିତି ପଏଣ୍ ଆସୁଚି ପଏଣ୍ଟ ଗ୍ରେଟ୍ ଆସୁଚି ମାର୍କ ଏମତି ଆସୁନି।
ମାର୍କ ରେଜଲ୍ଟ ଆସ ଆମରଲୁ ଆମେଳକୁ ତ ଆସିଯାଏ ପ୍ର ଉତ୍କଳ ୟୁନିଭର୍ସିଟିରେ ଦେଖେଇବ। ତର କେତେ କୋଉଥିରେ କେତେ ଅଛି ମାର୍କ ଦେଖାଏ ତ।
ଏଇଟା କଲେଜ ରୁ ଆମକୁ ଦଉଛନ୍ତି କଲେଜ ରୁ ସେ ପ୍ରିଣ୍ଟ ବାହାର କରିକି ଦଉଛନ୍ତି ଏକାଥରେ।
ତମେ ଦେଖୁନ ତାହେଲେ ଦେଖିପାରୁନ ଖାଲି ତମେ ଦେଖିବ ଯେ କେତେ ବ ଗ୍ରେଡ଼।
ଏମିତି ଅନଲାଇନି ରେ ଦେଖିଦୋଉଚୂ ଆମେ ଆମର।
ଓହ ଏମିତି କେମତି ଆମେ ବି ସେଇ ଅନଲାଇନରେ ଦେଖୁ ଥୁଲୁ ଆମେ ବି ସେଇ ଅନଲାଇନି ରେ ଦେଖୁଥିଲୁ ମାନେ ଚାରିଟା କି ପାଞ୍ଚଟା ସବଜେକ୍ଟ ହେଲା। ତ ପାଂସାଟା ସବଜେକ୍ଟରେ ଦେଖେଦଉ ମାର୍କ ଯେମିତି ଏତିକି ଏଇ ମା ଏଇ ଏଇ ସବଜେକ୍ଟ ରେ ଏତିକ ଅଛି ଏଇ ସବଜେକ୍ଟରେ ଏ ଏତିକି ଅଛି ଆଉ କୋଟାରେ ଫେଲ ହେଇଛି କୋଉଟାରେ ବ୍ୟାଗ୍ ଲାଗେଥିବ କି କଣ ହେଇଥିବ ଏଇଟା ଦେଖେଇ ଦିଏ।
ଆମର ତ ଆସୁଛି ଏମ ଏ ପ୍ଲସ ଓ ମ୍ ପ୍ଲସ ଏମତି
ହଁ ହ।
ଛଅଟାଙ୍କ ସେମିଷ୍ଟାର ର ଏମତି ଏଇଟି ପଏଣ୍ଟ କେତେ ଗୋଟେ ଏମତି ଅଛି।
ହଁ ଆଉ ରୋଷେଇ କଣ ହେଇଛି ଆଜି।
କି କି ଏ ଦହିିବରା କରିଥିଲା ନାନି।
ଆଳୁ ଝୋଳ କଲରା ଭଜା ଆଉ ସେ ସେସ୍ ଆଉ।
ଓହୋ ଆଉ ଆସିବ କେତେବେଳେ ଗାଁ କୁ କେବେ ଆସିବ?
ହଁ ଯିବି କୁମାର ପୁର୍ଣିମା ଆଡ଼କୁ ଯିବି ଆଉ।
ଉଁ ହୁଁ।
ଲୋକ ରହିଛନ୍ତି ତ ସିଏ ପଳେଇଛନ୍ତି ତାଙ୍କ ଗାଁକୁ ମୁଁ ଏଠି ଏକା ରହିଅଛି।
ଓ ହୋ।
କାଲି କାଲି ଆସିବ ବୋଧେ? କାଲି ଆସିଲେ ମୁଁ ପଅରଦିନ ସକାଳୁ ଯିବି ହେରି ଭୋରୁ ଆଉ।
ଘରକୁ ଆସ।
ଘରେ ସବୁ କଣ କରୁଛନ୍ତି?
ପିଲା ମାନେ ସ୍କୁଲ୍ ପଳେଇଥିଲେ ପିଲାମାନେ ସ୍କୁଲ କୁ ଯାଇଥିଲେ ଯେ ଆସିଲେ ଏଇନୁ ସକାଳୁ ଯାଇଥିଲେ ଏ ସାଢେ ଛଅଟାରୁ।
ଓ ହୋ।
ଖାଲି ରଖିବା ପାଇଁକା। ଘରେ ସବୁ
ଘରେ ସହୁୁ ଯିଏ ଯାର ବସିସନ୍ତି କିଏ ମୋବାଇଲ୍ ଦେଖୁସନ୍ତି ଏମିତି ଚାଲିଛି। ସବୁ ଫୋନ୍ ଦେଖୁଚନ୍ତୀ କାମ ତ ସରିଗଲାଣି। କଣ କରିବେ ସବୁ ସୋଇକି ମୋବାଇଲ୍ ଦେଖୁଚନ୍ତି ଆଉ।
ହୁଁ।
ରୋଷେଇ ହଁ ସବୁ ସରିଗଲାଣି ବୋଉ ପଳେଇଲା ମାଉସୀ ବି ଯାଇଚି ଗାଁକୁ ବୋଉ ଗା କାମ ଅଛି।
ଗାଁ ରେ ସେ ଯାଇଚନ୍ତି ହାରି ଆଉ ନାନୀ ତ କଲେଜ ପଳେଇଛି ଆମେ ମାନେ ଅ ଅଛୁ ସବୁ ଆଉ। ରୋଷେଇ ସାରି ଦେଇଚି ତ କାମ ସଇଲାଣି ଖାଲି ଖାଇବା କଥା ଆଉ, ଆଉ ନ ହେଲେ ଆଉ ଦି ଟାଳୁ ଖାଇବୁ ଆଉ। ହୁଁ।
ବୋଉ ପଳେଇଲେ ଗାଁ କୁ।
ହଁ କାମ ଅଛି ତ ପଳେଇଗଲେ ସେ।
ମାଉସୀ ଯାଇଚନ୍ତି ଆସିବେ ହାରି ଆଉ।
ହଁ। ଓ ହୋ ହଉ ରଖୁଚି।
ହଁ।